ହଁ କଣ କରୁଥୁଲ?
ଏଇଠି ରୁ ପରଟା ଆଉ ଆଳୁ ଭଜା ଭାଜୁଚି ଆଉ।
ଆଛା।
ଆପଣ କଣ କରୁଚନ୍ତି?
ମୋର ଅଟା ମୁଁ ଦଳିଲି ତରକାରୀ ବସେଇଛି। ଜହ୍ନି ଚଳାଯାଏ ଆଳୁ ତରକାରୀ।
ଓହୋ।
ବସେଇଚି ରୁଟି ବନେଇବି ପରେ ଇଏ ମୋ ଶ୍ୱଶୁରଙ୍କରଏ ଏକାଦଶୀ ତ ସିଏ ଖାଇବେନି ମୋ ହଜବେଣ୍ଟେ ର ମୋର ଖାଇବୁ ସେ ଯାଇଛନ୍ତି ପାର୍କ ଯାଇଛନ୍ତି ବୁଲିବାକୁ ପୁଅ କୁ ଧରିକି। ଆସିଲେ ଗରମ ଗରମ ବନେଇକି ଦେବି।
ଓହୋ ହଁ ରୁଟି ଟା ଗରମ ଗରମ ନ ବନେଇଲେ ଟାଣ ହେଇଯିବନି ତ।
ହଁ।
ହୁଁ। ଆ ଆଉ ସନ୍ଧ୍ୟାରେ କଣ ଖାଇବା ପିଇବା?
ସନ୍ଧ୍ୟାରେ କିଛି ଏମିତି କିଛି ନାହିଁ। ଟିକେ ସେ ମସଲା କାଜୁ ଥିଲା ତ ମସଲା କାଜୁ ଭାଜିଲି।
ଆଜ୍ଞା।
ମସଲା କାଜୁ ମାନେ ଯୋଉ କାଜୁକୁ ନା ଫ୍ରାଏ କରନ୍ତି ତେଲରେ। ମଛ ଗୁଣ୍ଡ ନୁଣ ଦେଇକି ସେଇଟା କାଜୁ ମସଲା କାଜୁ
ହଁ ମୁଁ ଦେଖିଲି ମାଲକାନଗିରିରେ ସବୁ ନୂଆ ନୂଆ ମାନେ ଯୋଉ କୁଡୁ କୁଡୁ ମସଲା କାଜୁ ଏମିତି ନୂଆ ନୂଆ ସବୁ ଖାଇବା। ମାନେ ଏମିତି ଶୁଖିଲା ଜିନିଷ ପାମ୍ପଡ଼ ବି ପାମ୍ ପାମ୍ପଡ଼ ବି ମୁଁ ଦେଖିଲି ପାମ୍ପଡ଼ ବି ଏମତି ରାଶିରେ ପାମ୍ପଡ଼ ହୋଉଚି। ମୁଁ ମାନେ ଦେଖିନଥିଲି ରାଶିରେ ପାମ୍ପଡ ଆଉ ଏଇ ଯୋଉ ସାଗୁରେ ପାମ୍ପଡ ଦେଖିନଥିଲି ଏମ ଏମିତି ନର୍ମାଲ ପାପଡ଼ ଦେଖିଚି ସାପ
ସାଇଡ ବି ଆମ ସାଇଡ ହୁଏ ମାନେ ଏଇଟା କଣ ମାନେ ଯୋଉ ମାଲକାନଗିରି, ରାୟଗଡା, କୋରାପୁଟ, ଜୟପୁର ପାଲାଖେମୁନ୍ଡି ବରହ୍ମପୁର ଏପଟ ସାଇଡ ରେ ବେଶୀ ମିଳେ ପାମ୍ପଡ ଆଚାର ବହୁତ ଫେମ
ହଁ।
ଜେଜେବାପାଙ୍କ ଘର ନା ଆନ୍ଧ୍ରରେ ମାନେ ପୁରା ବର୍ଡରକୁୁ ଲାଗିକି ଓଡିଶା ବର୍ଡର କୁ ଲାଗିକି ତ ସେଇଠି ଯୋଉ ରାଶି ପାମ୍ପଡନି ରାଶି ପାମ୍ପଡ ଲିଆ ପାମ୍ପୁଡ ଆଉ ଏ ଯୋଉ ଶାଗୁଦାନା ପାମ୍ପଡ ଏଇଟା ବହୁତ ଫେମସ। ଆଉ ସେଠି ମାନେ ସୁପୁଲୁ ବୋଲି କୁହନ୍ତି ସୁପୁଲୁ ସେଗଡାଲ ବୋଲିକି। ଏଇ ଯୋଉ ରାଶିରେ ଚଣା ଏ ଯୋଉ ଚାଉଳ ଚୁନା ବାଟିକି ମିକ୍ସ କରିକି ସେଇଟାକୁ ପକେଇବେ। ଗୋଲ ଗୋଲ
ଆହୁରି ଗୋଟେ ମୁଁ ଦେଖିଥିଲି ଖଇ ଭଳିଆ ଗୋଟେ ପାମ୍ପଡ ଅଛି।
ହଁ ସେଇଟା ଲିଆ ପାମ୍ପଡ଼ କଇବେ।
ହଁ ସେଇଟା ଗୋଟେ ଏମିତି ଧାନ ଗୋଟେ ଗୋଟେ ଲାଗିଥିଲା ତ ଏଇରା ମୁଁ ଦେଖିଚି।
ହଁ ହଁ ହଁ ଲିଆ ପାମ୍ପଡ ଲିଆ ପାମ୍ପଡ ସେଇଟା।
ଆଁ ହୋ ମୁନି ନୂ ନୂଆ ନୂଆ ଶୁଣୁଛି ଆଉ ମୁଇ ମାନେ ମୁଁ କେବେ ଦେଖିନି ତ ନୂଆ ପାମ୍ପଡ ଏଇ ଯୋ ଯୋଉ ନାଡି ଏସବୁ ନୂଆ ଧୂଆ ଦେ ଦେଖୁଛି ଆଉ ସବୁ ଜିନିଷ ଖାଇବା ଜାଣିଛି ବାକି ଏଇଗୁଡା ସବୁ ମତେ ନୂଆ ନୂଆ।
ଏଇଗୁଡାକ ଏପଟ ସାଇଡ ର ମାନେ ମାଲକାନଗିରି ରାୟଗଡା ଏସବୁ। ବୁଲାଇନ ର ଫେମୋସ୍ ଆଇଟମ୍ ପାରଳାଖେମୁଣ୍ଡି ବରହ୍ମପୁର ବରହ୍ମପୁର ସାଇଡ ରେ ତ ବହୁତ ସାରା ଏ ଆଚାର ପୁରା ମାର୍କେଟ ଅ ଛି ଆଚାର ଏପଟର ଆଚାର ଟେଷ୍ଟ କରିଚ ନା ନାଇ ଆମ ସାଇଡ ଆ
ହଁ ହଁ ଚାଚି ଟେଷ୍ଟ କରିଚି ମୁଁ ଟେଷ୍ଟ କରିଚି। ମତେ ବା ଭଲ ଲାଗେ ସେ ଆଚାର ଟା ଉପମା ସହିତ ଖାଇବା ପାଇଁ।
କୋଉ ଆଚାରଟା କହିଲ।
ଏଇ ଯୋଉ କାଚ ଜାର ରେ ଗୋଟେ ଆଚାର ରୁହେ ମିକ୍ସ ଆଚାର ଭଳିଆ ରାଗଟା।
ଓ ମିକ୍ସି ଅ ମିକ୍ସି ର। ସବୁ ଏଇ ଯୋଉ ମଚ ଗାଜର ଏଇଗୁଡା ମିଶା ଅଦା। ଆମ୍ବ ସବୁ ମିଶିଚି।
ହଁ।
ହୁଁ ତ ମୋ ମା ବନାନ୍ତି ମ ଆମ୍ବ ଆଚାର ରା ଗର ଆମ୍ବ ଆଚାର ଆଉ ମିକସ ର ଆଚାର ଟମା ଆଚାର ଆଉ କାଉଁରିଆ ସାଗ ଜାଣିଚନା ଏ ଯୋଉ ଖଟା ହେଇକି ଥିବ।
କାଉରିଆ ଶାଗ ମାନେ ପାଳଙ୍ଗ ଶାଗ ଭଳିଆ କି ଲମ୍ବା ଲମ୍ବା?
ଏମିତି କି ଯୋଉ ଗୁଜିଆ ଗୁଜିଆ ହେଇକି ଥିବ।
ଆଉ ଏଇ ଯୋଉ ଦଶ ପତ୍ର ଦଶ ପତ୍ର ଫୁଲ ଭଳିଆ କି?
ଦଶ ପତ୍ର ଫୁଲ ମତେ ମନେ ପଡୁନି।
ହଁ ହଁ।
ହଁ। ଖଟା ଖଟା ଥିବ ସେଇଟା ସେ ଶାଗ। ତ ସେଇଟାର ଆଚାର ବନାନ୍ତି। ସେଇ ସେ ଆଚାର ଗୋଟେ ମତେ ବନେଇବାର ଆସେ ବାକି ଗୁଡାକ ଆସେନି ମୋ ମା ବନାନ୍ତି। ଆମ୍ବଆଚାର ମାଙ୍କର ଏଇ ଯୋଉ କାଉଁରିଆ ଶାଗ ଆଚାର ନୀଁ କି କାଉଁରିଆ ଶାଗ ଯାହା ଅଛି ସେଇଗୁଡାକୁ ବାଛି ଦେଇେଇକି ତ ଖାଲି ପତ୍ର ଗୁଡା କାଢିଦେଇକି ଇଏ କରିଦବ। ଧୋଇ ଦବ ଭଲସେ ଧୋଇ ଦେଇକି କଢେଇରେ ଖାଲି ଟିକେ ନୁଣ ପକେଇକି ସେଇଟା ବସେଇଦବ। ଧୀରେ ଧୀରେ ଧୀରେ ତାର ପାଣି ବାହାରିବ ସେ ପୁରା ପାଣି ବାହାରିକି ନା ପେଷ୍ଟ ପରି ହେଇଯିବ ସେଇଟା। ଘାଣ୍ଟୁଥିଲେ ଟିକେ ପେଷ୍ଟ ପ ହେଇଯିବ ତାକୁ ଥଣ୍ଡା ହେଲା ପରେ ନା ଯୋଉ ସୋରିଷ ତେଲ ସୋରିଷ ତେଲରେ ରସୁଣ ଗୁଡାକୁ ଚୋପା ଗୋଟା ହିଁ ଚୋପା ଛଡେଇ ଦେଇକି ଆଉ ଇଏ କେତେଟା କଞ୍ଚା ଲଙ୍କା ଆଉ ମିର୍ସିଆ ପତ୍ର ଏଇଗୁଡାକୁ ଭାଜି ଦେଇକି ନେଇକି ସେ ଇଏ ସହିତ ଯୋଉ ପତ୍ର ହୋଉ ଭଜା ହେଇଥିବ ମାନେ ସିଝିକି ଯୋଉ ରଖା ହେଇଥିବ ସେଇଟା ସହିତ ଗ୍ରାଇଣ୍ଡ ହବ। ଗ୍ରାଇଣ୍ଡ ହେ ସାରିଲା ପରେ ସେଇଟାକୁ ଫୁଟଣ ଦିଆ ହବ। କୁଟଣ ମାନେ କଣ ଏଇ ଯୋଉ ମ ଶୁଖିଲା ଲଙ୍କା ମେସିଆ ପତ୍ର ଆଉ ସୋରିଷ ଆଉ ରସୁଣ ଗୋଟା ରସୁଣ
ହଁ।
ଏତିକି ଫୁଟଣ ଦିଆ ହବ।
ଆଜ୍ଞା।
ଆଉ ସେଇଟା ପୁରା ଆରାମସେ ରହିଯିବ ଟିକେ ତେଲ ଅଧିକ ପକେଇଲେ ନା ସେଇଟା ପୁରା ଦି ତିନି ମା ସେ ପଳେଇବ।
ଓ ହଁ।
ଏଇଠି ନା ଆଉ ଗୋଟେ କାନ୍ଦି କାନ୍ଦି ଗୁଣ୍ଡ ବୋଲିକି ଜାଣିଚ କାନ୍ଦି ଗୁଣ୍ଡ କଣ ଜାଣିଚ?
ନାଇଁ ମୁଁ ପା ନୁ ମାଲକାନଗିରିର ସବୁ ନାଁ ଇଏ ସବୁ ଖାଇବା ପିଇବା ସବୁ ନୂଆ ଶୁଣୁଚି। ମାନେ ମୁଁ ଆ ମୁଁ ଏଇଗୁଡାକ କେବେ ଦେ ଖିନି ଏମତି ରୁଷେଇ ହେବା ଖାଇବା ଏମତି ଦେଖିନି ମୁଁ ନୁଆ ଖାଏ। ମାନେ ମୁଁ ବି କରୁ କରୁ ଅଭ୍ୟାସ ହେଇଗଲାଣି ମୋର।
ଆଚ୍ଛା। ଏଇଟା କାନ୍ଦି ଗୁଣ୍ଡ ଯୋ ଅଛି ଏଇଟା କଣ ନା ଚଣା ଯାଏକୁ ଭାଜିକି ଇଏ କରନ୍ତି। ଚଣା ଯାଇ ମଚ ଜିରା ଟିକେ ଆଉ ଆଜ୍ୱାଇଁନ ଯୋଉ କହନ୍ତି।
ଆଜ୍ଞା।
ସେଇଟାକୁ ଟିକେ ଭାଜିକି
ହଁ।
ତାକୁ ଗ୍ରାଇଣ୍ଡ ମାନେ ଶୁଖିଲା ଗ୍ରାଇଣ୍ଡ ହବ ପାଉଡର କରି ଗ୍ରାଇଣ୍ଡ ହବ।
ଅ ହଁ।
ସେ ଗ୍ରାଇଣ୍ଡ କରିକି ମାନେ ଯୋଉ ଶୀତ ବହୁତ ହୁଏ ନା ଶୀତ ହବା ଟାଇମ ରେ ସେ ବ ମାନେ ପ୍ରବଳ ଶି ଶୀତ ହଉଥଵ ସେଇ ଟାଇମ ରେ ଖାଇଲେ ଗରମ ଗରମ ଭାତରେ ସେ ପା ସେ ଗୁଣ୍ଡ ଟିକେ ପ ପକେଇକି ଘିଅ ଗୋଟେ ଚାମଚ ପକେଇି ଖାଇଲେ ବଢିଆ ଲାଗିବ। ଲୁଣ ଟିକେ ପ କେଇକି କି ମାନେ ପାଉଡର ରେ ସେ ଇଏ କଲା ଲୁଣ ପକାନ୍ତି କେ ଜଣ ଲୁଣ ପକାନ୍ତିନି ସେ ତାଙ୍କ ହିସାବରେ ରହେ। ଏଇଟା ଗୋଟେ ମାନେ ଭଲ ଆଇଟମ୍ ଖାଇବା
ଆଉ ମତେ ଆମର କହିବାକୁ
ମାନେ ଏମିତି ଯୋଉ କାଲି ମୁଁ ଟିକେ ଏଗ୍ ରୋଲ ବନେଇଥିଲି ସେ ଏଗ୍ ରୋଲ ଟିକେ ମତେ ବଢିଆ ବନେଇ ଆସେ। ଆଉ ଦହିବରା ବନେଇ ଆସେ ଭଲ।
ଦହିବରା! ଦହିବରା କେମତି କଣ ବନଉଛୁ?
ମୁଁ ଦହିବରା ବନଉଛି କେମିତି ଏଇ ଯୋଉ ଆମର ଦ ତ ବିରିକୁ ରାତିରେ ବତୁୁରି ଦେଲି ସକାଳୁ ଉଟିକି ବିରି କୁ ଗ୍ରାଇଣ୍ଡ ମୁଁ କି ସୁଜି ପକେଇଲେ ହବ ମୁଁ କି ସୁଜି ପକାଏନି। ଉ ସୁ ବିନା ସୁଜିରେ କରେ ସୁଜ ଉଁ ବିରି କୁ ଗ୍ରାଇଣ୍ଡିଂ କରିଦେଇକି ତାରେ ଲୁଣ ଟିକେ ଜିରା ଟିକେ ଆଉ ଉ ଏ ଯଉ ଭେରସୁଂଗା ପତ୍ର ଟିକେ ପକେଇକି ହଁ ଭଲ ସେ ଫିଟେଇକି ଗୋଟେ ପନ୍ଦର କୋଡିଏ ମିନିଟ ଗ୍ରାଇଣ୍ଡିଙ୍ଗ କରି ଯାହା ପକେଇବା କଥା ପକେଇକି ଜେମତି ବରା ପାଇଁ କରନ୍ତି, ସେମ କରିକି ରଖିଦିଏ ପନ୍ଦର ମିନିଟ୍ ଘରେ ପନ୍ଦର ମିନିଟ୍ ପରେ ତାକୁ ଆଉ ଅଲ୍‌ଗା ଜାର ବରା ପାଇଁ ତରକାରୀ ଆଳୁ କଷା
ହଁ।
ଆଳୁ କଷା ଆଉ ମଟର ଆଳୁର ଟିକେ ଘୁଗୁନି ଭଳିଆ
ଆଳୁ କଷା ଯୋଉ ବନଉଛ ସେଇଟା କଣ ଆଳୁକୁ ସିଝିକି ଡାଇରେକ୍ଟ?
ହଁ ଅଁ ଆଳୁକୁ ମାନେ ଫାଷ୍ଟରେ ଆଳୁକୁ ସିଝେଇ ଦଉଛି ତାପରେ ମାନେ ତରେ କିଛି ଏମତି ବଟା ମସଲା କିଛି ପକଉନି। ରସୁଣ ଅଦା ପିଆଜ ଖାଲି ଟିକେ ଏମିତି ଛେଚି ଦର ଛେଚା ଭଳିଆ ଟିକେ ଛେଚି ଦଉଛି। ତାପରେ ପିଆଜ ଟିକେ ଭାଜିକି ତାରେ ଅଦା ରସୁଣ ଯୋଉ ଛେଚିକି ରଖିଥିବି ତାକୁ ପ ପକେଇକି ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଆଉ ଯୋଉ ଲାଲ କାଶ୍ମିର ଲଙ୍କା ଲାଲ ଟା। ସେରା ଟିକେ ପକେଇକି ତାକୁ ଭଲସେ କଷିକି ସେ ସିଝା ଆଳୁ ଟାକୁ‌‌ ପିସ୍ ପିସ୍ କରି କାଟିକି ମାନେ କଷା ଆଳୁ ଯେମିତି କାଟନ୍ତି ସେମତି କାଟିକି ପକେଇଦେଲେ ସେ ଘାଣ୍ଟିଲେ ଘାଣ୍ଟିଲେ ଆରାମ ସେ ପୁରା‌ ଶୁଖିଲା ମାନେ ଟିକେ ଯଦି ବି ପାଣି ପାଣି ଟିକେ ଦେଖା ଯାଇଥିବ ପୁରା ଶୁଖିଲା ପର କସି କସି କସି କସି ହେଇଯିବ ପୁରା କଷିଲା ପରେ ଆଳୁ କଷା ମାନେ ଆଉ ଥରେ ପାଣି ପଡିବନି।
ଆଚ୍ଛା।
ତାପରେ ବରାଟାକୁ ତ ଆପଣ ସେମିତି ରଖିଥିବେ ମ୍ୟାରିନେଟ କରି ତାପରେ । । । । । । ।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
। । । । । । । । । । । । ମାନେ କି ଶାନ୍ତି ଏତେ ଟେଷ୍ଟ୍ ଲାଗୁଚି ସେ ଦହିବରା ଟା
ହଁ। ତ ମତେ ତ ଏଇ ଯଉ ମୁଁ ଭୁବନେଶ୍ୱରରୁ ଜୟଦେବ ବିହାର୍ ରେ ଖାଇବାର ଦହିବରା ସେଇଟା ମନେ ପଡିଗଲା ମତେ ସିଏ ଭାଇନା ବି ସେମିତି ବନଉଥିଲେ। ମତେ ମାନେ ଦହିବାର ଏମିତି ସେ ଯଉ ମାନେ କଣା ରୁହେ ନା ହୋଲ୍ ସେମିତି ବନେଇରେ ଆସେନି ପକେଇଲା ବେଳକୁ ସେଟା ମାନେ ଏମିତି
ମତେ ବି ସେମିତି ଆସୁନ ମତେ ବି ଆସୁନଥିଲା ଏଇ କରୁ- କରୁ -କରୁ- କରୁ ହେଇଯାଉଚି ତ। ହଉ ମୁଁ ଟିକେ ରହୁଚି ପରେ କଲ୍ କରୁଚି।
ହଁ -ହଁ ଠିକ୍ ଅଛି।